ଆଜ୍ଞା
ସାର୍ କଣ ରାଜୁ ର ଗାର୍ଡିଆନ କହୁଥିଲେ?
ଆଜ୍ଞା
ନା ମୁଁ ଏଇ ଶିଶୁ ମନ୍ଦିରରୁୁ କହୁଥିଲି।
ଆଜ୍ଞା କୁହନ୍ତୂ
ଆ ଆପଣଙ୍କ ପିଲା ଆଜି ସ୍କୁଲ ଯାଇନାହିଁ ମାନେ ଆସି ନଥିଲା। କଣ ତା ଦେହ ଖରାପ ହେଇଛି କି?
ଆସିଥିଲାନି? ସେପରା ତା ସାଙ୍ଗ ସାଙ୍ଗରେ କହିଲା ଆସୁଛି ବାପା ମୁଁ ଯାଉଛି ସ୍କୁଲ। ଆସିନି ଆଜି?
ନା ସ୍କୁଲ ଯାଇନି ତ ଆଜି ପରୀକ୍ଷା ଫଳ ବାହାରି ଵାର ଥିଲା। ସେ ସେ କଣ ଘରେ ଜଣେଇନି ମୁଁ ତାକୁ କହିଥିଲି କି ଗାର୍ଡିଆନକୁ ନେବା ପାଇଁ ନେଇକି ଆସିବା ପାଇଁ। ଆପଣଙ୍କୁ ଆମେ ପରୀକ୍ଷା ଖାତା ଦେଖେଇବା, କେତେ ମାର୍କ ରଖିଛ ଦେଖେଇବା। ସିଏ ଜଣେଇନି କି ଆପଣଙ୍କୁ?
ନା ତ ସେ ତ କହିଥିଲା ଯେ ସ୍କୁଲରେ ଆଜି ଖେଳ ଏକା ଅଛି ଆଉ ସ୍କୁଲରେ ଆଜି କିଛି ହବାର ଖେଳ ଯେହେତୁ ସେଥିପାଇଁ ମୋର ଆଜି ଟିକେ ଡେରି ହେଇଯିବ ସେଇ ଏଇ କଥା କହିକି ଯାଇଥିଲା।
ହୁଁ ହୁଁ ନା ସାର୍ ସିଏ ତ ଏଇନ୍ତା କେତେ ଦିନ ହେଲା ଏନ୍ତା ପାଠ ବି ଅଧିକା ଧ୍ୟାନ ଦଉନି ମୁଁ ସେଇଥିପାଇଁ ତାକୁ କହିଥିଲି କି ପରୀକ୍ଷା ଫଳ ବାହାରିଛି ପିଲା ଗାର୍ଡିଆନକୁ ନେଇକି ଆସିବୁ ତ ମାର୍କ ଦେଖିକି ତୋ କଥା ବୁଝାହବ କାହିଁକିନା ଟିକେ ଏଇ ଏଇ ସିକ୍ସ ସେଭେନ କ୍ଲାସ ଟାରେ ତାର ଟିକେ ପଢା ଟିକେ ହାଲକା ଡାଉନ ଅଛି, ଏଇ ତିନି ଚାରି ମାସ ହେଲା ସ୍କୁଲ ଖୋଲିବା ପରେ। ପାଠ ପଢା ଅଧିକା ଟିକେ ଧ୍ୟାନ ନାହିଁ ଚଗଲାମି କରୁଛି ବୁଝିପାରୁଛନ୍ତି ନା?
ଆଜ୍ଞା
ପାଠପଢା ଧ୍ୟାନ ନାହିଁ ସେଇ ତା ତିନି ଚାରି ଜଣ ସାଙ୍ଗ ସାଙ୍ଗରେ ପଛରେ ବସିଯାଉଛି ତ ପଢୁନାହିଁ ମୁଁ ତାର ଗଣିତ ସାର କହୁଥିନୀ ତ ସେଇପାଇଁ ମୁଁ ତାକୁ କହୁଥିଲି କି ପରୀକ୍ଷା ଫଳ ବାହାରିଲେ ତୋ ବାବାକୁ ନେଇକି ଆସିିବୁ।
ଆଜ୍ଞା ଆଜ୍ଞା
କାନେ
ଆପଣଙ୍କୁ ମୁଁ ବି କହି ଦଉଛି କି ତାକୁ ଟିକେ ଧ୍ୟାନ ଦନ୍ତୁ କାହିଁକି ନା ସେ ଗଣିତରେ ଏଇଥରେ ସେ ମାର୍କ ରଖିଛି ଶହେରୁ ଦଶ ମାର୍କ।
ଏତେ ଖରାପ ମାର୍କ ରଖିଛି।
ହଁ ସେଇପାଇ ତ ମୁଁ ତାକୁ କହିଥିନି ଏ ବର୍ଷ ସେ ପାଠ ପଢୁନାହିଁ ଏଟା ଆମର କୌଣସି ତ୍ରୟ ମାସିକ ପରୀକ୍ଷା ନୁହେଁ ମାସିକ ପରୀକ୍ଷା ଟେଷ୍ଟ ତ ସେଇଥିପାଇଁ ଆପଣଙ୍କ ପିଲାକୁ ମୁଁ କହିଥିଲି ଆମର ଏଟା ଟେଷ୍ଟ କରାଇକି ପରକ୍ଷା କେନ୍ତା ହଉଛି ଛୁଆ କେତେ ପଢେ ତ ସେଇ ହିସାବରେ ସେ ତ ଶହେରୁୁ ଦଶ ରଖୁଛି ତ ଆପଣ ବୁଝିପାରୁଥିବେ ସେ କଉଁ ହିସାବରେ ପଢ଼ୁଛି। କ୍ଲାସ ହିନ୍ଦା ଅଧେ ଦିନ ଆସୁନାହିଁ।
ସି କିନ୍ତୁ ସେ ଡେଲି ଯାଉଛି କ୍ଲାସ ଡେଲି ଯାଉଛି। ସେ ଯାଉଛି ସାଙ୍ଗ ମାନଙ୍କ ସାଙ୍ଗରେ କ୍ଲାସ ଯାଉନି ଆପଣ ଆପଣ ଯେ ଏ ଦିନ ନ ଯାଉଛନ୍ତି ମୋତେ ଟିକେ ଇନଫର୍ମ କରୁନ ଦେନ ମୁଁ ଯାଇକି ଦେଖମି ସେ ଯାଉଛି କେଁଠି ଆଉ ମାର୍କ ସିଟ୍ ଆପଣ ଅ ତାକ କୁ କଲେଜ ରୁ କୁହଁଥିନି ଯେ ଆଜି ଅଛି ମିଟିଙ୍ଗ। ଯେହେତୁ ଯେହେତୁ ଅଛି ଆମର
ଆମେ ସ୍କୁଲୁ କହୁଥିଲ ମୁଁ ସ୍କୁଲ ରୁ କୋହୁଛି ଆପଣ କଲେଜ ଭୁଲ କହିଦେଲେ।
ଆଜ୍ଞା ମୁଁ ଭୁଲରେ ମୁଁହରୁ ବାହାରିଗଲା ସ୍କୁଲକୁୁ କଲେଜ ବାହାରିଗଲା।
ସେ କହୁଥିଲା ପଞ୍ଚମ ଶ୍ରେଣୀରେ କହୁଥିଲା କି ମୋ ଭାଇ ଜଣେ କଲେଜରେ ପଢନ୍ତି ତ ସେ ଭାବେ ମ ଯେ ମୋର ଭାଇ ଯାଇଥିବ କିନ୍ତୁ ନା। ତାର କିନ୍ତୁ ପଞ୍ଚଷ ଶେଣୀ ହେଲାଣି ତ ବର୍ଷ ବର୍ତ୍ତମାନ ମେଥ୍ ର ଗଣିତର ଯୋଉ ଲେବୁଲ ଟା ଟିକେ ବଢିଛି ବର୍ତ୍ତମାନ ତ ସେଇ ହିସାବରେ ବର୍ତ୍ତମାନ ସମୟ ରେ ଭଲସେ ନ ଧରି ବସି ଷଷ୍ଠ ଶ୍ରେଣୀ କତିରୁ ତାର ଭ ଭବଷ୍ୟତ ପ୍ରୋବ୍ଲେମ୍ ହେବ କାହିଁକି ନା ଷଷ୍ଠ ଶ୍ରେଣୀେ ବେଳେ ହି ପାଠର ମୂଳଦୁଆ ପଡ଼ିଥାଏ ଗିତରେ। ଏଇଠାରେ ଆପଣଙ୍କର ଏକ୍ସ ୱାଇ ରଖିକି ଯୋଉ ପାଡ ପାଠ ପଢାଯାଏ ସେଇସବୁ ଆରମ୍ଭ ହେଇଥାଏ। ତୋ ସେ ଯଦି ଏଠି ନ ଧ୍ୟାନ ଦବ ତ ହେଇପାରିବ ନାହିଁ। ତ ଆପଣ ତାକୁ ଟିଉସନ କେଉଁଠି ଦେଉଛନ୍ତି କି?
ଟ୍ୟୁସନ ଦଉଛି ଘର ପାଖରେ ଜଣେ ଦିଦି ଅଛନ୍ତି ସେ ତାଙ୍କୁ ଉଁ ପଢ଼ୁଥିଲେ ଯେହେତୁ ମୁଁ ଆଉ ତାଙ୍କ ମା ତ ନେଇକି ସେଠି ସେ ଦିଦିଙ୍କ ସାଙ୍ଗରେ ଚିହ୍ନା ସେ ତାଙ୍କୁ ନେଇକି ରେଡ଼ମିସନ କରା କରିଥିଲେ ଆଉ ସେ ଯେହେତୁ ଘର ପାଖରେ ସେ ସେଇଠି ଯାଉଥିଲେ ଆଁ ପାଠ ପଢ଼ାରେ ସେ ଭଲ ଥିଲେ ଛୁଆଟା ତ ଭଲ ପାଠ ପଢ଼ୁଥିଲେ ତାପରେ ଏଇ ଛୁଆଁ ଏତେ ଖରାପ ହେଇଗଲାଣି ମୁଁ ଜାଣିିତେ ପାଇନି ଆପଣ ଯେହେତୁ କଲ୍ କଲେ ଯେହେତୁ ମୁଁ ସ୍କୁଲରେ ମୋ ନମ୍ବର ଦେଇଥିନି ସେଥିପାଇଁ ଆପଣ କଲ୍ କଲେ ଯଦି ମୁଁ ମୋ ନମ୍ବର ନେଇକି ଘର ନମ୍ବରଟା ଦେଇଥାନ୍ତି ତେବେ ତ ମୁଁ ଜାଣି ପାରଥାନ୍ତିନି ଯେ ଛୁଆ ପାଠ ପଢାରେ ଧ୍ୟାନ ନ ଦେଇେଇକି ଅଲଗା ଦିକା ଆଡ଼କୁ ଗ
ହଁ ସେଇଟା ମୁଁ କହୁିଥିନି। ତ ସେ ପାଇଁ ଟିଉସନ ଟା ବି ଦେଖନ୍ତୁ ଟିଉସନ ଦିଦିକୁ ଜଣାଉନ ଛୁଆ ମାର୍କ କମେଇଛିି ଏମିତି ତ କଣ କଣଖିଭାବେ ଦେଖନ୍ତୁ କାହିଁକି ନା ଏଇ ସମୟରେ ଆପଣ ଯଦି ଚାହିଁବେ ଟିଉ ସନ ବଦଳେଇ ପାରିବେ କାହିଁକି ନା ବର୍ତ୍ତମାନ ବର୍ଷ ଆରମ୍ଭରୁ ଏଟା ହେଇଚି ଭଜିକା ସମୟ ହେଇନାହିଁ। ଆପଣ ଯଦି ଏବେ କିଛି କଥା ଧ୍ୟାନ ଦେବେନି ତ ବର୍ଷ ଟା ସରିକନି କିଛି ଅଧାରୁ କିଛି କରିପାରିବେନି ନୂଆ ଟ୍ୟୁସନ ଦେଇକି ବି କିଛି କରିପାରିବେନି। ଏବେ ଆପଣ ସେ ଟିକ୍ ନିକ୍ ବୁଝନ୍ତୁ ଭଲ କି କଣ ପାଇଁ ଛୁଆ ହଉନେଇଁ କି? ଛୁଆ ଟିଉସନ୍ ଯାଉଚି ନା ଯାଉନି କିମ୍ବା ସେ ସ୍କୁଲ ଯେପରି ଆ କହିକି ଆସୁଛି ଯଦି ଆସୁଛି ବାସ୍ ଟିଉସନ ଯାଉନଥିବ ଯଦି ଫେର ବୁଝିପାରୁଛନ୍ତି ନାଁ।
ଆଜ୍ଞା ସାର୍ ଆପଣ କରନ୍ତି କି ଟ୍ୟୁସନ୍ ଆଜ୍ଞା?
ହଁ ମୁଁ ଖାଲି କେବଳ ଗଣିତ ହିଁ କରେ କାହିଁକି ନା ମୁଁ ଗଣିତ ହିଁ ମୋର ସ୍ପେସିଡିଟ୍ସ ମୁଁ ଗଣିତ ହିଁ ଖାଲି କରିଥାଏ ଟିଉସନ୍।
ଆଚ୍ଛା ଆପଣ ଯେହେତୁ କରୁଛନ୍ତି ଆଁ ତେବେ ଆପଣ ଆମ ଛୁଆଟାକୁ ଟିକେ ଦେଖନ୍ତୁ। ଆଉ ସ ସେ ଯେହେତୁ ପାଠପଢ଼ା ରେ ଆସ୍ତେ ଆସ୍ତେ ଉଇକ୍ ହେଉଛି ମେଥ୍ ର
ମୁଁ ଶୁଣନ୍ତୁ ମୁଁ ସ୍କୁଲରେ ତାକୁ ସଦାବେଳେ ଧ୍ୟାନ ଦେଇଥାଏ କାହିଁକି ନା ସେ ପଞ୍ଚମ ଶ୍ରେଣୀରେ ଭଲ ପଡୁଚି ମୋର ଗଣିତରେ ସେ ପ ସେଭେଣ୍ଟି ରୁ ସତୁରି ରୁ ଉର୍ଦ୍ଧମା ରଖୁଥାଏ
ହଁ
ସ୍କୁଲ ରେ ସେ ପ ଏ ତାପରେ ସାଙ୍ଗେ ସାଙ୍ଗେ ପାଞ୍ଚ କମିବାକୁ ସେଇ ପାଇଁ ସେ କଲ୍ କରୁନି କାହିଁକିନା ମୁଁ ଆଉ କଲ କରି ନାହିଁ କାହିଁକିନା କରିନି ସ ସେ ଦେଖୁଚି ଭଲ ପଢୁଥାଏ ପଞ୍ଚମ ଶ୍ରେଣୀ ଯାଏଁ ତ କଣ ଗୋଟେ ଦି ମାସେ ଏତେ ମାର୍କ କମିଗଲା ସେଇଟା ମୁଁ କଲ୍ କଲିି ଆପଣ ଭାବିବେନି କି ଯେ ମୁଁ ଟ୍ୟୁଉସନ ପାଇଁ କଲ୍ କରିଛି ମୁଁ ତା ଟିଚର ହିସାବରେ କଲ୍ କରିଚି
ଆଜ୍ଞା ମୁଁ ବୁଝିପାରିଛି ଯେହେତୁ ଆପଣ ଏତେବେଳ ପାଠ ପଢୁଥିଲା ହଠାତ୍ ଖରାପ ଦୁଗ ଆଡ଼କୁ ପଳେଇଯାଉଛି ସେଥିପାଇଁ ଆପଣ କଲ୍ କରିଛନ୍ତି ଆପଣ କଲ୍ କରିଛନ୍ତି ଠିକ୍
ହଁ ହଁ
ଯେହତୁ ମୁଁ ବି ଜାଣିନି ଯେତୁ ଗାଡ ସେ ଖରାପ ଦିଗ ଆଡକୁ ଯାଉଛି ମୁଁ ତାକୁ ଆଜି ସେ ଆସୁ ମୁଁ ତାକୁ ପଚାର୍ମି ଯେ ସ୍କୁଲ ନ ଯାଇକି କେହି ଯାଉଛନ୍ତି ଆପଣ ଆଉ ପାଠ ପଢ଼ାଟା ମାର୍କ ଆଜି ଆପଣଙ୍କୁ ବାହାରିଆଇଥିଲା ମାର୍କ କେତେ ରହିଲା ଆସୁ ମୁଁ ତାକୁ ବୁ ଝେଇମି ଆଉ ଆପଣଙ୍କ ତାକୁ ମ୍ୟାଥ୍ କ୍ଲାସ୍ଟା ନଉ ମ୍ୟାଥ୍ କ୍ଲାସଟା ଯେହେତୁ ନେବା ଦ୍ୱାରା ସେ ତ ମ୍ୟାଥ୍ ଟା ଟିକେ ସୁଧାରିବେ ଆଉ ସ୍କୁଲ ଟିକେ ଦେଖିବେ ଯେହେତୁ ସେ ପାଠ ପଢାର ମନ ଲାଗୁନି ମାନେ ସେ ଖରାପ ସଙ୍ଗତି ସାଙ୍ଗରେ ଟିକେ ମିଶି ଯାଇଛି ଯେହେତୁ ସେଥିପାଇଁ ତା ମନଟା ତାଉ ଲାଗୁନି ଆଉ ତାର ଆଉ ଅଲଗା ଅଲଗା ସବଜେକ୍ଟରେ କେତେ କିସ ମାର୍କ ଅଛି କହିପାରିବେ
ଆ ଆଉ ସବୁରେ ଏ ତ ଦେଖିନଥିଲି ବା ଖାଲି ଆଂଖି ପକେଇଥିଲି ମୁଁ ମେଥ୍ ଟା କୁ ଦେଖିନଥିଲି ତାର ଓଡିଆରେ ଥିଲା ସହେରୁ ଅଫ୍ରେକ୍ସି ସିକ୍ସଟି ଷାଠିଏ
ଆଉ
ଆଉ ଇଂଲିଶ ରେ ଥିଲା ପଚାଶ୍
ଆଉ
ଆଉ ଆପଣଙ୍କ ସାଇନ୍ ବିଜ୍ଞାନ ର ଥିଲା ତାର ପଇଁଚାଳିଶ
ଆଚ୍ଛା ଆଉ
ଆଉ ସାଧାରଣ ଆପଣ ଆମର ମୋର ମ ସାଧାରଣ ଇତିହାସ ଭୂଗୋଳ ମିଶି ଗୋଟେ ଅଛି ନା ସେଟାର ଅଛି ତାର ତିରିଶ୍ ଆଉ ଗଣିତ ଜାଣିଛନ୍ତି ଦଶ
ଦଶ ଆଉ ହିନ୍ଦୀ ସଂସ୍କିଟ୍ କେତେ ରଖିଥିଲା ହିନ୍ଦୀ ନା ସଂସ୍କୃତ
ନା ସାର୍ ଷଷ୍ଠ ଶ୍ରେଣୀ ବେଳେ ଦୁଇଟା ସାର୍ ରହୁଛି ପଚାଶ ପଚାଶ କରି ମାର୍କ ତ ସେମି ସେଟା ଦିଟା ମିଶେଇିକି ତାର ଅଛି ପଚାଶ
ଆଚ୍ଛା ତାହେଲେ ପଚିଶ୍ ପଚିଶ୍ ମାର୍କ ଆଉ ଆପଣ ମେଥ୍ କରୁଛନ୍ତି ଆଉ ଯିଏ ଆଉ ସବୁ ସବଜେକ୍ଟ କ୍ଲାସ୍ କରିପାରିବେ ତାକୁ ଆଉ ଗୋଟେ କେ ସାର୍ ଏକା ଅଛନ୍ତି କି ଦେଖୁନ୍ ଯେ ଆପଣ ମେଲ କଲେ ଆଉ ଯିଏ ଆଉ ସବୁ ଅଲ ସବଜେକ୍ଟ ଯିଏ ପଢ଼ିପାରିବେ।
ଆ ସାର୍ ଦେଖନ ମେଥ ଖାଲି ମୁଁ ବି ନୁହେଁ ସାର୍ ଆମର ସ୍କୁଲରେ ବି ଅଲଗା ସାର୍ ଅଛନ୍ତି। ମୁଁ ଖାଲି କେବଳ ମୁଁ ହଉଛି ପ୍ରଥମରୁ ସେଭେନ୍ କ୍ଲାସ ଛୁଆକୁ ମେଥ କରାଏ। ଆମର ହାଇସ୍କୁଲ ବାଲା ସାର୍ ବି ଅଛନ୍ତି କି ଏଇଟ ନାଇନ୍ ଟେନ୍ ଛୁଆକୁ ମେଥ କରନ୍ତି। ତ ସେମାନଙ୍କ ଉପକାର ଯଦି ହବ ସେ ସେ ସାର୍ ମାନେ ସାଇନ୍ସ, ମେଥ, ଇଂଲିଶ ଆଉ ସାଇନ୍ସ ବି ପଢାନ୍ତି ସେମାନେ।
ଆଉ ଆଉ ଯୋଉ ସାର୍ ଅଛନ୍ତି ସେ ଆପଣଙ୍କୁ ଅଧିକାଂଶ କହିବେ ଇତିହାସ, ଭୂଗୋଳ, ଓଡିଆ ଏ ବିଷୟରେ ପଢାନ୍ତି। ତ ଆପଣଙ୍କୁ ଜଉଟା ଭଲ ଲାଗିବ ସେ ଦେଖିବେ ଆପଣ। କାହିଁକି ନା ସାର୍ ମୁଁ କେବଳ ମେଥ ହିଁ ପଢାଏ ସେଭନ କ୍ଲାସ, ପ୍ରଥମରୁ ସପ୍ତମ ଶ୍ରେଣୀ ଛୁଆ ଯାଏ।
ମୁଁ ଆଉ କିଛି ପଢେନହି ତ ଆମର ଜଣେ ବଡ ଭାଇ ଅଛନ୍ତି ସିଏ ହାଇସ୍କୁଲ ଛୁଆଙ୍କୁ ପଢାନ୍ତି ନା ଏଇଟ ନାଇନ୍ ଟେନ୍ କ୍ଲାସ ଛୁଆ। ତ ସେଥିରେ ବିଜ୍ଞାନ ପଢାନ୍ତି ମେଥ୍ ପଢାନ୍ତି ଆଉ ଆପଣଙ୍କର ଇଂଲିଶ ବି ପଢାନ୍ତି।
ଆଜ୍ଞା ବୁଝିପାରୁଛି ଆଉ କହୁିଥିନି ଯେ ଛୁଆଟା ଯେହେତୁ ଖରାପ ଗତିକୁ ପଳେଇଗଲାନି ଆପଣ ଟିକେ ତାକୁ ସୁଧାରନ୍ତୁ ଯେହେତୁ ସେ ସେ ମାନେ ପୁରା ଇଏ ହେଇଯିବ ଆଉ ୟା ପରେ ଆପଣ ଆପଣଙ୍କ ତ କ୍ଲାସ ପଞ୍ଚମରୁ ଅଷ୍ଟମ ଯାଏ ପ୍ରଥମରୁ ଅଷ୍ଟମ ଯାଏ ଅଛି ଆଉ ୟା ସପ୍ତମଯାଏ ଅଛି ତାପରେ କେ ସ୍କୁଲର ପଢ଼ିଲେ ଭଲ ହେଥାନ୍ତା ଟିକିଏ କହିଥାନ୍ତେ?
ୟାପରେ ସାର୍ ଆମ ଏରିଆ ଭିତରେ ମ୍ୟାଥ ସାଇନ୍ସ ଏଇ ଦେଖିବାକୁହେନେ ଭଲ ଟିଚର ଯଦି ଯିଏ ହାଇସ୍କୁଲରେ ଅଛନ୍ତି ସେ ହାଇସ୍କୁଲ ହଉଛି ଆପଣଙ୍କର ହୁଁ, ରାମକୃଷ୍ଣ ଗଭର୍ଣମେଣ୍ଟ ସ୍କୁଲ ସେଟା ଆପଣଙ୍କର ଅଛି ଯୋଉଟା ଆମର ଟାଉନର ମିଡିଲ ପଏଣ୍ଟରେ ନୂଆବଜାର ଆଉ ସେଇଟା ହଉଛି ଆମର ଜଳେଶ୍ୱର ମାନେ ଆମର ଜଳେଶ୍ଵର ଟାଉନରେ ସବୁଠୁ ଭଲ ଗଣିତ ଇଂଲିଶ ସାଇନ୍ସଟା ସେଇଠି ପଢାନ୍ତ୍ ଆଉ ଅଲଗା ସ୍ଲଲରେ ଅଛନ୍ତି କିନ୍ତୁ ସେଇଗୁରାରେ କେଉଁ ସ୍କୁଲ ସାଇନ୍ସ ଭଲ ତ କେଉଁ ସ୍କୁଲର ମେଥ ଲୁଜ ଅଛି। ସେଇ ସ୍କୁଲରେ ଗୋଟେ ଜଣେ ସାର୍ ତିନୋଟି ବିଷୟ ପଢ଼ାନ୍ତି ତ ସେଇପାଇ ସେ ଦିନଟା ଭଲ ପଢ଼ା ଆଉ ସ ସେଇ ସାରି ଆମର ଜଳେସ୍ଵର ଭଲ ଇଂଲିଶ ମେଥ ଆଉ ସାଇନ୍ସ ଟିଉସନ କରନ୍ତି।
ଆଚ୍ଛା ଠିକ୍ ଅଛି ମୁଁ ବୁଝିପାରୁଛି ତାହେଲେ ଏହାପରେ ଆପଣ ତାହେଲେ ସାରଙ୍କ ସହ ବୁଝାବୁଝି କରୁନ ସେଠି କଣ କଣ ଡକୁ ଡକ୍ୟୁମେଣ୍ଟ ଏକା ଲାଗିବ ଆଉ ପିଲାକୁ ନେଇକି ନହେଲେ ସେଇଠି ଆଡ଼ମିସନ୍ କରାକରିବା। ଆଉ ସାରଙ୍କୁ କହିବ ଟିକେ ଗାଇଡ଼ କରିବେ ଯେହେତୁ ଏଇଟା ତାଙ୍କର ସରିଗଲା ଆଉ କିଛି ବର୍ଷ ପରେ ତାର ସରିଯିବ ଆପଣ ଆଗୁଆ ଟିକଏ ବୁଝାବୁଝି କରିନେ ସେଠି ଯିବାର ଯୋଗଁ ସୁବିଧା ହବ କାହିଁକିନା ସେଇଟା ଆମ ଘର ପାଖକୁ ଯେହେତୁ ଆମ ଘରେ ତ ରହିଲା ଗାଁରେ ଟାଉନ୍ ଟିକେ ଯେହେତୁ ଆମ ଘର ପାଖରୁ ପନ୍ଦର କୋଡ଼ିଏ କିଲୋମିଟର ଦୂର ସେ ତ ହଷ୍ଟେଲରେ ରହିବ ଆଉ ଆଗୁଆ ସାର୍ ସାର୍ ଟିକେ ବୁଝାବୁଝି କରିକି ରଖିଥାନ୍ତୁ ଦେନ ଟେସନରେ ଯକୁ ତ ସୁବିଧା ସାର୍ ଟିକେ ହବ।
ହଁ ଆଜ୍ଞା ବୁଝି ନେବି ଛୁଆଟା ପିଲା ଟା ଭଲ ନା ହଁ ସାର।
ହଁ।